ହ୍ୟାଲୋ। ହ୍ୟାଲୋ ହଁ।
ଆଡ଼େ କିଛି ନେଟୱାର୍କ ଇସ୍ୟୁ ରହୁଛି? ଛାଡ ଛାଡ କଥା ଜମା ହଉନି ମାନେ ଶୁଣା ହିଁ ଯାଉନି।
ହେ ଗଲା ଆଉ କିଛି ଗୋଟେ ଦେଖି ପାରୁନଥିବ କିଛି ଗୋଟେ କରିପାରୁନଥିବ
ହଁ ବା କିଛି କହିପାରୁନି କିଛି ଶୁଣିପାରୁନି କିଛି ନାହିଁ।
କିଛି କରି ପାରୁନଥିବ ଆଉ ତମ ଘରେ ସବୁ କଣ କରୁଛନ୍ତି? ଘରେ ସବୁ କେମିତି ଅଛନ୍ତି?
ହଁ ସମସ୍ତେ ଭଲ ଆଉ ତୁମର?
ହଁ ଆମର ବି ସମସ୍ତେ ଭଲ ଅଛନ୍ତି ଆମର ବି ସମସ୍ତେ ଭଲ ଅଛନ୍ତି। ଅଛନ୍ତି ହଁ। ଭଗବାନ ସମସ୍ତ ଭଲରେ ରଖନ୍ତୁ।
ହଁ।
ହୁଁ ସମସ୍ତଙ୍କୁ
ସମସ୍ତେ ଖୁସିରେ ରୁହନ୍ତୁ ଏଇ ଆସିଲାଣି ରଥଯାତ୍ରା ତ୍ରା ଭାବିଥିଲି ପୁରୀ ଯିବାକୁ ରଥଯାତ୍ରା ଲାଣି ରଥାଯାତ୍ରା ଆସନ୍ତା ମୁଁ ପୁରୀ ଜମା ଯାଇନି ଏତେ ଭିଡରେ
ଆମ ଘରେ କହନ୍ତି ଏତେ ଭିଡ ରେ ଯାନି ପରେ ଯିବୁ ଠାକୁରଙ୍କୁ ଦେଖି।
ହୁଁ।
କେବେ ବି ଯାଇନି ରଥଯାତ୍ରାରେ।
ସେଇଆ ବା ମତେ ବା ସେମ୍ ବହୁତ ବହୁତ ତ ମାନେ ଲୋକ ଆସନ୍ତି ନା
ହୁଁ ବହୁତ ଭିଡ ହୁଏ ନା ସେଥିପାଇଁ କହନ୍ତି ସବୁଆଡୁ ଆସନ୍ତି ବାହାରୁ ବି ଆସ ସନ୍ତି ନା। ମନା କରନ୍ତି ଯାନି ପରେ ଯିବୁ ଆଉ। ଏମିତି କହିଦିଅନ୍ତି ଆଉ କହିକି ଭୁଲେଇ ଦିଅନ୍ତି ଆଉ। ଟଙ୍କା ଟିଏବି ଛାଡ଼ିବେନି। ନିଯେବି ନେବେନି।
ଏକୁଟିଆ କଣ ଛାଡିବେ।
ଏକାଟିଆ ତ ଛାଡିବେନି ତ ମୁଁ ଯୁଆଡେ ଯିବ ଘର ଲୋକଙ୍କ ସାଙ୍ଗରେ ଯିବାକୁ ଭଲ ଲାଗେ। ସାଙ୍ଗ ମାନଙ୍କ ସାଙ୍ଗରେ ଯିବାକୁ ଭଲ ଲାଗେ।
ଘର ଲୋକ ସେ ନା ମତେ ସାଙ୍ଗ ମାନେ ଯୋଆକୁ ଯୋଉଟା ପସନ୍ଦ ମତେ ସାଙ୍ଗ ମାନଙ୍କ ସହ ବି ଭଲ ଲାଗେ ଘର ଲୋକ ସହ ଭଲ ଲାଗେ ଆଉ ଘର ଲୋକଙ୍କ ସହ ଟିକେ ବି ମାନେ ମସ୍ତି ଏତେ ହେଇପାରିବନି ସାଙ୍ଗମାନଙ୍କ ସହ ଯେମିତି ପୁରା। ଅ ତୁ ବିଚ୍ ରେ ବୁଢୀ ମଜା ମାନେ ମଜା ହେଇ ପାରିବନି ବିଚ୍ ରେ ଯିବୁ ଭିତୁରକୁ ଟିକେ ଯିବୁ ଘରଲୋକ କହିବେ ଆ ପଳେଇଆ ପଳେଇଆ ପଳେଇଆ। ପାଣି ମାଡି ଯିବ ପଳେଇଆ। କି ସାଙ୍ଗମାନେ କହିବେ ଚାଲେ ମାଡ଼ି ଚାଲେ।
ପେଲା ଠେଲା ହ କିଏ ହଁ ଆଉ ଗୋଟେ କଥା କଣ କହିଲେ ସାଙ୍ଗମାନଙ୍କ ସାଙ୍ଗରେ ଗଲେ ହେଲା ମାନେ ଯେତିକି ଘରେ ପଇସା ଦେଇଥିବେ କି ଘରେ ଯେତିକି ପଇସା ଦେଇଥିବେ କି କି ତାଙ୍କୁ ମାଗିଲୁ କି ଯାହା ପାଖରେ ଯେତିକି ଥିଲା ତ ସେତିକିରୁ ଆଣିପାରିବୁ ତାରି ଭିତେରେ କିନ୍ତୁ ଘର ଲୋକଙ୍କ ସାଙ୍ଗରେ ଗଲେ ଏଇଟା ଖା ସେ ଏଟା ଆଣେ ସେଟା ଆଣେ କିଛି ରାଜି ମାନେ ଇଏ ନଥିବ।
ଗୋଟେ ରଜ ଆଉ ନା କଣ ହଁ।
ଏଟା କିନ୍ତୁ ଇଏ କିନ୍ତୁ ମଜା ମସ୍ତି ଉପରେ କହିବାକୁ ଗଲେ ସାଙ୍ଗମାନଙ୍କ ସାଙ୍ଗରେ ହିଁ ଅଧିକ ମଜାମସ୍ତି।
ହଁ ବହୁତ ମଜା ବସିଥିବେ ମୁଁ ତ ମୋ ସାଙ୍ଗ ମାନଙ୍କ ସହ ତ ବହୁତ ବୁଲିଚି। କହିବାକୁ ଗଲେ ବହୁତ ବୁଲିଚି। ଆମେ ଆମ ଗ୍ୟାଙ୍ଗ ଥାଆନ୍ତି ଆ ଗ୍ୟାଙ୍ଗ ଥାଆନ୍ତି ଆମ ଚାରି ପାଞ୍ଚ ଜଣ ଆମ ଗୋଟ୍ ଟେ ଗ୍ରୁପ୍ ଥାନ୍ତି ଆମେ ସବୁ ଆମେ ବୁଲୁ।
କୋଉ କୋଉ ଜାଗା ସବୁ ବୁଲିଚ?
ବୁଲୁଚି ପାରାଦୀପ, ଭିତରକାନିକା ପୁରୀ ତୀର୍ଥରେ ଯାଇଚୁ ମୁଁ ଯାଇଚି ଭିତରକନିକା ଯାଇଚି। ପୁରୀ ଯାଇଚି ନନ୍ଦନକାନନ। ସବୁ ତ ପ୍ରାୟ ବୁଲ ଯାଏଚି ମାଲ କାନାଗିରି କୋରାପୁଟ୍
କୋରା କୁଆଡେ ବୁଲିଆସିଚ। ସାଙ୍ଗମାନଙ୍କ ସାଙ୍ଗରେ।
ହୁଁ
ହୁଁ ଭଲ କଥା
ଚାରିଟା ଝିଅ ଆମେ ଚାରି ତା ଝିଅ ସବ । କୁଆଡେ ବୁଲକେ ଆସ
ଯାହା ହଉ ଘରେ ଛାଡୁଛନ୍ତି ନାଇଁ ।
ନାଇଁ ଘରେ ନକହିକି ବି ଯାଉ ତାପରେ ସେଇଠି କଲ କ କହିଦେଉ ହଁ ପଳେଇ ଆସିଛୁ କଣ କରିବୁ ଆଉ ତ ଫେରି ପାରିବୁ ନା । ଆଉ ପଇସାଟା ପୁଣି ଦେବେ କେମିତି ।
ହଁ ଠିକ କଥା ମାଲକାନଗିରି ବି ବୁଲି ଆସିଛ ନାଇଁ ।
ମାଲକାନଗିରି ରେ କଣ ଦେଖିଲୁ ନର୍ମାଲ ଆମେ ଯାଇଥିଲୁ ସେଠି ଗୋଟେ ମାନେ ସେଠି ଆମ ଜଣଙ୍କ ମୋ ଫେ ମୋ ସାଙ୍ଗର ତାଙ୍କ ଦାଦାଙ୍କ ଘ ଘର ତ ସିଏ ମାଲ୍ କାନଗିରିରେ ଯାଇଥିଲୁ ଗୋଟେ ଇଏ ସେଠି ଆମେ ଗଲୁନୁ ସେଠି ବହୁତ ଭିଡ ହେଇଥିଲା ସେଦିନ କଣ ତାପରେ ଆଉ ଗୋଟେ ବହୁ ସୁନ୍ଦର ଯେମିତି ନର୍ମାଲ ଗୁ ମାନେ ଗାଁ ମାନେ ଠାକୁର କନ୍ତି ହ୍ୟାଲୋ
ହୁଁ ହଁ ହଁ । ଗାଁ ମାନଙ୍କରେ ଠାକୁର କରନ୍ତି । ହୁଁ ।
ଏଇ ସେଇ ଏଠି ଆସି ଛୁ ଆ ଆଜ ଆଦିିବାସିମାନେ ସମ୍ଭାଳ ଓରାକୁୁଟା ଛାଡ ତା ଏକ
ହାଲୋ
ହ
ହାଲୋ । ପାରାଦୀପ ଟା ଯୋଗୁସରି ଯୋଉ କୋରାପୁଟ ଟା କଣ କହିଲ ପୁରା ଦ୍ଵିତୀୟ କାଶ୍ମୀର ।
ଡୁଡୁମା ।
ସତରେ ନୁହେଁ ।
ବହୁତ ସୁନ୍ଦର ଜାଗା ଡୁଡୁମା ।
ହଁ ଡୁଡୁମା ଯୋଉ ଜଳ ପ୍ରପାତ । ସେଇଟି ହୁଁ । ପୁରା ମାନେ ପ୍ରକୃତି ସହିତ ଯେମତି ଲାଗିବ ତମେ ଆଉ ପୁରା ପ୍ରକୃତି ନୁହଁ ପୁରା ଆଉ କେହିକିଛି ନାହିଁ । ଏ ଆକାଶ ଟା ଜେମତି ପାଖ ଖେରେ ନୁଆଁ ସବୁ ପୁରା ଭଲ ଲାଗେ କେବେ ଯାଇନି କିନ୍ତୁ ଶୁଣିଛି ତ । ଏ ଦାରିଙ୍ଗ ବାଡି ହେଲା । ହ ସେ ସବୁ ପୁରା ଭଲ ଭଲ ଜାଗା ଆଉ ସବୁ ଯୋଉ ପାହାଡ ଜାଗା ଭଲ କି?
ହଁ। ପାହାଡ ତ ବହୁତ ଭଲ ଲାଗେ।
ଗଣିତ, ଇଂଲିଶ, ସାହିତ୍ୟ ହଉ ଏ ଭିତରୁ କଉ କେମଲ ଲାଗିଦ
କମ୍ପ୍ୟୁଟର। ମ୍ୟାଥ ମ୍ୟାଥ, କମ୍ପ୍ୟୁଟର ଏଗୁରା ଭଲ ଲାଗେ। ଫିଜିକ୍ସ।
ଓଡ଼ିଆ ପଢିବାକୁ ଭଲ ଲାଗେ?
ହଁ ଓଡିଆ ଭଲ ଲାଗେ। ସବୁ ଭଲ ଲାଗେ।
ସବୁବେଳେ ପଢିଲେ ସବୁ ଭଲ ନ ପ
ପଢିଲି ହ ନ ପଢିଲେ କି କିଛି ନାଇଁ ନାଇଁ ଜର ଆସିିବମୋତେ। ନା ନ ତ ଏଇଠାଇ ସେଇଟା
ଅଧିକ ଟାଇମ କଣ ପଢାକୁ ଦିଅ ନା ଅଲଗା ଏମିତି ଖେଳ ବୁଲା ମଜା ମସ୍ତ?
ତ ମାନେ ଦିଟାକୁ ମାନେ ସମ୍ମାନ ରଖିବ। ପଢାକୁ ବି ଦେ ଦିଏ ଆଉ ତାକୁ ବି ଦେଲେ ତା ପାଦା ପଢା ଛାଡିଦେଲେ ମୋ ସବୁକି ଛାଡିଯିବ। ତାକୁ ବି ଛାଡିଦେଲେ ମୋ ହସଟା ହିଁ ପଳେଇବ ।
ପଢା ଛାଡ଼ିଦେଲେ ହସଟା ପଳେଇବ।
ନା ନା ସତ ନାଇଁ ପଢ ନହିଁ ନାଇଁ ତା ପଢ ପଢା ଛାଡିଦେ ତମ ସବୁ କି ମୋ ଜୀବନଟା ମାଟି ହେଇଯିବ। କ ହେଇଗଲା ଆଉ ଯଦି ସାଙ୍ଗ ମାନେ ଆଉ ଖେଡ ଫେଡା ଛାଡିଲେ ହଁ ଆଉ ଆଉ ଯଦି ମ ମାନେ ଏଇ ସବୁ ଖେଳ ଫେଳ ସାଙ୍ଗ ସହିତ ବୁଲିବା ବି ଛାଡିଦେଲେ ମୋ ହସଟା ପଳେଇବ। ଲାଗିବ କି ଲାଗିବ କି ପାଗଳ ଭଳିଆ ମୁ ଖାଲି ବ ସିବି।
ସେମିତି ହେଲେ ପାଠରେ ବି ମନ ଲାଗିବନି।
ପାଠ କଣ ଯାଉ ତ ଯେତେ ଯାହା ହେଲେ ବି ଖାଇବା ଆଉ ଗୋଟେ
ହୁଁ।
କିଂବା ଆଉ ଗୋଟେ ବୁଲିବା ଟିକେ ହସ ମନରେ ଥିଲେ ସବୁ କିଛି ହବ। ମୁଁ ମତେ ଟିକେ ଲାଗେ ମୁଁ ଅନୁସାରେ
ମତେ ମତେ ମତେ ବି ସେୟ ଲାଗେ ମାନେ ହା ହଁ। ହୁଁ ସମସ୍ତଙ୍କ ମାଇଣ୍ଡ କ ସମାନ କି ଠିକ କଥା।ଜଣେ ଜଣେ ପୁରା ନିରନ୍ତର ତାଙ୍କର ସବୁ ପୁରା ପଢାରେ ମନ ପୁରା ନୁହଁ ପୁରା ନିଜକୁ ବନ୍ଦ କରିକି ପୁରା ପଢନ୍ତିନି ଦେଖିନ। ପୁରା ନିଜକୁ ବନ୍ଦ କରିିବ ପୁରା ପଢୁଥିବି କିନ୍ତୁ ସେମିତି ନାହିଁ ପାଠ ପଢା ସହିତ
ଘରେ ବି କୁହନ୍ତି ଅଲଗା ଆକ୍ଟିଭିଟି ବି କିଛି ରଖିବା ଦରକାର।
ହଁ ତମର ନାଚ ବି ଭଲ ହଉଛି କହୁଚ।
ହୁଁ ସେ ଡ୍ୟାନ୍ସର ମୁଁ ଡାନ୍ସ କରେ।
ହୁଁ।
ମୁଁ ଓଡିଶୀ ଓଡିଶୀ ପ୍ରୋଗ୍ରାମ କୋଉଠି କଣ ଗଲେ ପ୍ରୋଗ୍ରାମ ଫ୍ରୋଗ୍ରାମ
ହୁଁ ହୁଁ ଯାଅ ଆଉଆଡେ ବି ହେଇଥିବ।
ହୁଁ ହଁ। ଆଇଛି ଏଇ ଘରେ ଛାଡନ୍ତିନି ବେଶୀ ସେଇଥିପାଇଁ ଏବେ ଟିକେ ଘରେ କୁହନ୍ତି ପାଠ ଫୋକସ କର ଏସବୁ ଏତେ କିଛି କରନା।
ହଁ। କିନ୍ତୁ ତାକୁ ବି ବଜେଇ ରଖ କଳାଟା କଳାଟାକୁ ବି ରଖ କାହିଁକି ନା କେତେ କେତେ ଜଣଙ୍କ ପାଖରେ ଟୋଟାଲି କଳା ନାହିଁ ତମ ପାଖରେ ତ ଅଛି।
ନା ସମସ୍ତ ପାଖରେ ସମସ୍ତଙ୍କ ପାଖରେ ଭଗବାନ କିଛି କିଛି ଦିଅ ଦେଇ ସେଇଟା ସମେସ୍ତେ ଦେଖେଇ ପାରନ କିଛି ନା କିଛି ଦିଅନ୍ତି।
ହଁ ଯିଏ ବୁଝିକି ତାକୁ ଇଏ କଲା କାମରେ ଲଗେଇଲା ସିଏ କଲା ଯିଏ ନ କରି ପା କହିଲା ଆଉ ଗୋଟେ କଥା ବି ଦେଖ ସୋର ସୋର ବି ଗୋଟେ ଥାଏ ଯୋଉଠି ଗୋଟେ କଣ୍ଠରେ ସରସ୍ଵତୀ ସମସ୍ତଙ୍କୁ ଦେଇନଥାନ୍ତି। ଗାଇବାର ଇଏଟା ତ ଯାହା ପାଖରେ ଅଛି। ତାର ହାତଟା ଆମକୁ ଦେଇଛନ୍ତି ଆମର ବଡିର ସବୁ ପାର୍ଟ ଠିକ ଠାକ ଦେଇଛନ୍ତି ଭଗବାନ। ତ ଆମେ କାମ କରିବା କର୍ମ କରିବା ତ ସେଇଟା ଠିକ୍ ଆଉ ଯାହାକୁ ଆଖି ଦେଇନାହାନ୍ତି କି ହାତ ହୀତ ଦେଇନାହାନ୍ତି ସେ ତ ସେ ତ ଅଲଗା କଥା। ନୁହେଁ ଆମେ ଯଦି କିଛି ନକରି ବେକାରୀ ହବା ତ କଣ ହବ ସିନା ନିଜେ କଷ୍ଟ ଷ୍ଟ ପାଇବ ନୁେହଁ। ଏତ ଲାଇଫ୍ ଆଉ କଣ।
ଏଇ ଭଳିଆ ଆଉ
ତମ ଭାଇ ଭଉଣୀ ଅଛନ୍ତି।
ହଁ
ହଁ ତାଙ୍କ ପଢାପଢି ସବୁ ଶଇଲାଣି ତାଙ୍କର
ହଁ।
ହୁଁ ହୁଁ। ହଁ ମୁର। ମୋର ଗୋଟେ ଭାଇ ହଁ ଅଛି ପଢୁଛି।
ସନା ଭାଇ।
ହୁଁ ସାନଭାଇ ତ ଖାଲି ନାନି ଏଟା ଦେଲୁ ନାନି। ସେଟାଦବୁ
ସନ ଭାଇ ସତ କଥା ଯାହାହେଲେ ବି ମାନେ ବଡ କିଏ ଗୋଟେ ଥେଲେ ମାନେ କଡ। ବଢ଼େ ମାନେ ଯିଏ ମାନେ ତୁମେ ଏବେ ର କଣ ତୁମର ଭାଇ କଣ? ହଁ ମୁ ନାଇ ତ ତମେ ସାାନମାନେ ଟିକେ ଗେହ୍ଲା ଥାନ୍ତି ବଡ ମାନେ ବି ଗେହ୍ଲା କିରି
ସାଙ୍ଗ ଟିକେ ସାାନରେ ମାନେ ପ୍ରେସର ନଥାଏ।
ଆଉ
ହଁ ବାପା ବୋ ନଦେଲା ପରେ ସିଏ ତ ଅଛି ଆଉ।
ହଁ ସିଧା ବଧି ସଇଆ ସେଇ
କହିବନି ହଁ ମୁଁ ଏଠିକି ଯିବି ସେଠି ଯିବି ତମେ କଣ ତମେ ବଡ ନା ସାନ
ମୁଁ ସାନ
ସେଇ ନେଇକି ଭଲ କି ଜାଣିପାରୁଛ ଆଉ।
ସେଇ ଲାଗି ମୁଁ ସେ ଅନୁଭୂତି ତ କରିପାରୁଛି।
ସେଇ ଅନୁସାରେ ବଡକୁ ଟିକେ ଭଲ କି ସମ୍ମାନ କରି କୁହ ନା ନା ମୁଁ ତ ବ୍ୟାକେଣ୍ଡରେ ଅଛି‌
ତୋ ପଛେରେ ଅଛି। ହ ଆଉ ସାନ ବୁଲି ଖାଲି ଗଲା ସବୁ ଖାଇବ ତମମାନେ ସବୁ ସାନ ଯୋଉମାନେ, କିଛି ଦବନି? ତମର ବି କିଛି ସବୁ କର୍ତ୍ତବ୍ୟ ଅଛି ନା ଆଉ ହୁଁ ନୁହେଁ କି? ଆଉ ତମେ ଜିଦ୍ଦି କରିକି ନବ। ତମର କିନ୍ତୁ ତା ଦେହରେ ଭାଗ ନଥାଏ ତମେମାନେ କିନ୍ତୁ। ଜିଦି କର ଆଉ ତାଙ୍କର ହେଲା। ବଡର ହବ ଆମର ଆଉ ହବନି ଏମିତି ଘର ଲୋକ କହିବେ ଛୁଆଟା।
ସେଇଆ ପା ତମମାନଙ୍କ ତମମାନଙ୍କର ହେଇ
ହଁ ଖାଲି ବିଚରା ଆଉ ଛୁଆ ନାଁଆରେ ତମେମାନେ ସବୁ ଖାଲି ଇଏ ହେଇଯାଉଚ। ମାନେ ମାଡଗୋଳ ଷ୍ଟାର୍ଟ ତମମାନେ କରିବ?
ହୁଁ କିନ୍ତୁ ପାଟିଟା। ତମେ ଶୁଣିବ।
ହଁ କାରଣ ତୁ ଛୁଆଟା ସିଏ ଯାଆ ତୁ ବଡ ସିଆ?
ସେଇଆା ବଡ ହେଲେ ଥିବ ବଡ ପିଲାଟା। ତ ଦେଖିଲୁ କେତେ ସୁନ୍ଦ୍ ତ ଭଲସେ ଡାକୁଛି ଦିଦି ଦିଦି ନାନୀ ନାନୀ ଡାକୁଛି ହୁଁ ହୁଁ ‌
ହଁଅ ତତେ ତ ତୋ ମନ ତରଳୁନି। ତା ସାଙ୍ଗରେ।
ସେଇଆପା।
ଖୁସି ହେଇଯିବା କଥା ଯାହାଉ ତତେ ସେ ଡାକୁଚି ଗେହ୍ଲା ଇଏ କରୁଛି ହଁ ଗେହ୍ଲା ଗେହ୍ଲା ତ ଭାରିି କରେ ଆଉ, ଆବେ ବଡ ହେବାଟା ଗୋଟେ ଖ ଖରାପ୍। କିଛିି ସୁଖ୍।